ହାଲୋ। ହାଲୋ।
ହାଲୋ।
କଣ କରୁଛୁ ବେ?
ହଁ ଏଇ ବାସ୍ଚି। ଆଉ କଣ କରୁଛୁ?
ହେଇ ଖାଇକି ଆସିଲି ଏଇନା କେ ଆଉ
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏଇ ଚାରିଟା ବେଳ ଏଇନାକୁ ବସିଛନ୍ତି ସବୁ। ଶୋଇଥିଲେ ଉଠିକି ଆସିକି ଆଉ ଆଣ୍ଟି ହେରିକା?
ହଁ।
ଆଣ୍ଟି, ମା
ମମି ହେରିକା ବାହାରେ ସମସ୍ତେ ବାହାରେ। ଆଉ?
କଣ କହୁଥିଲୁ ଆବେ ସେ ଯୋଉଛି ତ ଭଉଣୀ କଥା। ଯୋଉ ଭୂତ ଆସିଲା ତା ଦେହରେ।
ହଁ ପା ତା ଦେହରେ ସେମତି ଭୂତ ଆସିଛି ତାକୁ ଓଡିଶା ଯା ନେଇକି ଆସିବି ଆଖରେ ଆଉ। ତା ଦେହରେ ଜେଜେମା ଆସୁଛି ତା ଜେଜେମା ଆସୁଛି ତା ଦେହରେ। ସେ ସବୁ କଥା କହୁଛି ତାଙ୍କ ଟାଇମ ରେ ସବୁ ଯାହା ଯାହା ଘଟିଥିଲା ସବୁ ସବୁ କଥା କହୁଛି। ଉଁ ଉଁ। କଣ କହିଲୁ? ହାଲୋ। ହାଲୋ।
କଣ?
କଣ କହିଲୁ?
ମୁଁ କହିଲି କଣ କେମିତି ଜାଣିଲ ଆସିି
ସିଏ ବା ସବୁ କଥା କହୁଛି ତାଙ୍କ ପୁଅ ବୋହୂ କଥା। ସମସ୍ତଙ୍କ କଥା ସେ କହୁଛି ହେଲା। ତାଙ୍କ ଟାଇମ ରେ ଯା ଯା ଘଟିଥିଲା କେମିତି କତ ମେଡିକାଲ ପଡିଥିଲେ ସବୁ କଥା ସେ କହୁଛି।
ଓ ହୋ ପଚାରିଲନି କଣ ପାଇଁ ଆସିଚି ଆ ଦେହକୁ ସବୁ ଯଉ
ସେ କହିଲେ କି ମୁଁ ମୋ ନାତୁଣୀଙ୍କୁ ବହୁତ ଭଲ ପାଏ ଆଉ ମୋ ପୁଅ ମୋ ନାତୁଣୀକୁ ସେଦିନ ଆସିକି ବାଡେଇଲା ଆଉ ମୁଁ ମତେ ଭଲ ଲାଗିଲାନି ହଁ ମୁଁ ପଳେଇ ଆସିଲି।
ହଉ ଏମିତି ମୁଁ ନାତୁଣୀ କି ସେ ହଇରାଣ କରୁଛି ମୁଁ ତା ହଇରାଣ କରୁଛି ସେଇଥିପାଇଁ ମୁଁ ପଳେଇ ଆସିଲି। ଆଉ ଜଲଦି ତମେ ତାକୁ ଜଲଦି ଓଡିଶା ନେଇଯାଅ ନହେଲେ ମୁଁ ତମାନେ ସିଏ ମରିଯିବ।
ଏ ହେ ଇଏ କଣ କରୁଛନ୍ତି ପଳେଇ ଆସିବେ ନା ରହିବେ।
ଇଏ ଆସିବେ ଇଏ ଆସିବେନି ଅଙ୍କଲ କ ଛୁଟି ମିଳିଲେ ଯାଇକି ଆସିବେ। ବେ ଛୁଟି ଦବନି ନା। ଛୁଟି ଦବା କଥା ଅଛି ଅଫିସ ରେ ଛୁଟି ମିଳିବା ଦରକାର ନା।
ଆଉ ତା ବାପା ନ ଆସନ୍ତୁ ତା ମାମା ନେଇକି ପଳେଇ ଆସନ୍ତେ।
ତ ମାମା କେବେ ସମ୍ଭାଳି ପାରିବନି ତାକୁ ଆଣିଲେ
କୁଆଡ଼େ ଜୀବନ ଆଗଲା ଯଦି କିଛି ହେଇଗଲା କଣ କରିବେ ସେ
ହଁ ସେଇଆ ତ କଣ ପଚାରିଲୁ କି ମାନେ ସିଏ ମା ମତେ ବି ଚିହ୍ନଛନ୍ତି ହେଲା ମୁଁ ତା ପଚାରିଲି କି ମା କାଇଁ ଆଉ କୁନମୁନ ଦିହରେ ଆସିଛ। ନା ମତେ ମୋ ମମି ନ ଯୋଉ ନା ଧରି କହିଲେ ଆଉ ତୁ ଯୋଉ ସେ ଜୟନ୍ତୀ ଝିଅ ନା। ମୁଁ କହିଲି ହଁ। ନା ଆଉ ତୋ ଭଉଣୀ କ ଆଉ ଅଛି ତୋ ଭଉଣୀ କି ଏବେ ମରିଗଲାଣି ଆଉ ଯଦି ତୋ ଭଉଣୀ ଭାବୁଛ ତମେ ଅଛି ବୋଲିକି ତାକୁ ତମେ ଓଡିଶା ନେଇକି ଜଲ୍ଦି ଠିକ କରିଦିଅ।
ସେ ଏବେ କୋଉଠି ରହୁଛନ୍ତି କି?
ଏଠି ଅମଦାବାଦରେ।
ତୋ ଫୋନରେ କଥା ହେଇଥିଲୁ।
ହଁ ହଁ ମୁଁ ଫୋନରେ କଥା ହେଇଥିଲି ତ ସହିତ।
ଭାଇ ସେଠି ଅଛନ୍ତି ବୋଲି ଭଲ ଏଇଠି ଥିଲେ କୋଉଠୁ ଭଲ ଗୁଣିଆ ଫୁଣିଆ ଦେଖ
ଆରେ ଏଇଠି ସେଠିକାରେ ଗୁଣିଆ ମାନେ କଣ କହିଲୁ ଗୁଣିଆ ସିଏ ଭଲ ନାହାନ୍ତି ସିଏ ସବୁବେଳେ ବ୍ଲାକ୍ କଲର ର ସୂତା ବ୍ଲାକ୍ କଲର ର ଗୋଉଟେ କପଡାଟ ବାନ୍ଧିକି ଦଉଛନ୍ତି। ସେଟା ସି ଠିକ ସେ କମୁନି ଏଠିକି ଆଣିଲେ ଆମର ଏଇ ଯୋଉ ଭୁବନେଶ୍ୱରରେ ଗୋଟେ ଅଛନ୍ତି ଯୋଉ ବାଇ ଠାକୁରାଣୀ ଯୋଉ ଲକ୍ଷ୍ମୀ ଠାକୁରାଣୀ
ହଁ।
ସିଏ ପୁରା ଗୋଟେ ଇଏ କ ସିଏ ଠିକ୍ କରିଦିଅନ୍ତି ମେନ୍ କଲେ ଆସିବା ତାର ତାକୁ ଆଣିପାରିବା ଦରକାର। ହେଲା ତାପରେ ମୋ ଜେଜେକୁ ଜେଜେମାଙ୍କୁ ସବୁ କହୁଛି ସମୁଦୁଣି ସହିତ ଟିକେ ମୁଁ କଥା ହେବି ଆଉ ମୁଁ କଣ କୁନମୁନି ମୁଁ ବା ଜାମିନି ସେଠି କହୁଛି ମୁଁ କୁନମୁନି ନୁହଁ। ମୋ ଜେଜେ ମା କୁ କହୁଛି ତମ ଝିଅ ମତେ ଏମତି ହଇରାଣ କରୁଥିଲା ସେମିତି ହଇରାଣ କରୁଥିଲା
ସେ ବୁଢୀ କେବେଠୁ ମଲେଣି?
ସିଏ ପାଞ୍ଚ ଛଅ ବର୍ଷ ଉପରେ ହବ।
ଏଇ ବୁଢୀର ଆତ୍ମା ଶାନ୍ତି ଗନରେ ଯା ଘର ଲୋକ
ଆରେ ସେ ବୁଢୀ ବହୁତ ଭଲ ବୁଢୀ ବହୁତ ଭଲ ସେ ଜୟଗୁରୁ ଭକ୍ତି ସେ ମାନେ ତାଙ୍କର ସେମିତି ହିଂସାବାଦ ସେ ନାହିଁ ବହୁତ ଭଲ ସେ। ବାକି ଆକୁ କୁନମୁନି ସେ ବହୁତ ଭଲ ପାଆନ୍ତି ହେଲା।
ସେଠି ଗୋଟେ ଲୋଭ ରହିଯାଇଛି।
ଲୋଭ ରହିଯାଇଛି ଆଉ ମୁଁ ତାଙ୍କୁ କହିଲି କି ଆଉ ମା ଆସ ସୁନା ଆମ ଘର ଆଡେ ମତେମିତି ମୋର କଣ ପୁଅ ବୋଉ ନାହିଁ ମୁଁ ତୋ ଘରକୁ ଯିବି।
ହଁ ପୁରା ସେ କହୁଛି ସେ ତ ଭଉଣୀ ସେ କହୁଛୁ ପୁରା।
ମୋ ଭଉଣୀ ହେଲା ପାଟିରୁ କଥା ବାହାର କରେ ନା। ହେ ପାଠୁ ମାନେ ସିଏ ତାର ପାଠ ଭଲ ତ ସିଏ ଭଲ। କଥାବାର୍ତ୍ତା କାହା ସାଙ୍ଗେ କରେ ନା କି କାହା କହିବନି ମତେ କହୁଛି। ତାେ ମୁଁ କହିଲି ମୁଁ ହସିଲି ମ କିନ୍ତୁ ସବୁବେଳେ ହସୁ କଣ ଝିଅଛୁଆା ହେକି
ତ କ ହଉଥିବ କହିଲୁ ସେଇତବେଳେ
ହଁ ସିଏ ପୁରା ବାନ୍ତି କଲାଣି ବାନ୍ତି ସେ ବାନ୍ତି ବାନ୍ତି ଗଲାଣି ତାକୁ ରଖେଇ ବସେଇ ଦଉ ନାହାନ୍ତି ଆଣ୍ଟି ହଇରାଣ ଅଙ୍କଲ କୁ ମାରୁଛି। କି ଅଙ୍କଲକୁୁ ଠୋଠ ଚାପୁା ବାଡେଇଲାଣି କି ତମ ନାତୁଣୀ କି ସେନେ ଆସି କଣ ପାଇଁ ପାଇଲୁ। ଯଦି ମୋ ନାତୁଣୀ କିଛି ଭୁଲ କଲା ତୁ କଣ ପାଇଁ ତାକୁ ମାରିଲୁ ମୁଁ ଆଣ୍ଟିକି ବି ସେ ମାରୁଛି ପୁରା ଠୋ ଠୋ। ଚାପୁଡା, ଆମ ବାବୁକୁ ଛୁରୀ ଧରି ଗୋଡଉଛି।
ହ କେତେ ଭଲ ପାଉଥିବ ବୁଢୀଟା
ଆଉ ସିଏ ସେ ବୁଢୀ କହିଆ କେବେ ଝିଅ ପିଲା ଉପରୁକୁ ହାତ ଉଠେଇବନି। ଝିଅ ପିଲାଙ୍କୁ କେବେ ମାରିବନି। ଆରେ ସେଇ ଦିନ ଇଏ କଣ ବୋଧେ ଭୁଲ କରିଛି କି ଜବାବ ଦେଇଥିବ ମୁହଁରେ ଆଉ। କାଳେ ତାକୁ ବାଡେଇଥିଲେ ହେଲା। ଆରେ ଛୋଟ ମାନେ ଦେଖୁନ ବାପା ମା ବାଡେଇବେନି ନା, ତା ବୋଲି ଏମିତି କଣ ବାଡେଇଥିଲେ, ସିଏ କାନ୍ଦିଛି ୟାର ବହୁତ ବହୁତ, ବହୁତ। ମାନେ ଆ ଯୋଗୁ ପ୍ରାୟ ସମସ୍ତେ ପଳେଇଲେ, ଆମ ଘରକୁ ଆସେ ସିଏ ବି ସେମତି ହୁଏ, କି ମତେ କି ଗୋଟେ ବାଲ ବାଲି ଫୋଫାଡୁଛି, କି ସେ ପଣସ ଗଛରେ କିଏ ବସିକି ହସୁଛି, ଆମେ ଥିବୁ ଆମକୁ ଦେଖା ଯିବନି ତାକୁ ଦେଖାଯିବ।
ହଁ ଡାହାଣୀ ଅଛି ଆଉ।
ଥିବେ ଏଇଠିକି ତାଙ୍କ ଶାଶୁ କୁଆଡେ ସେ ଯୋଗୁ ଭଡା ଦେଇ ଦେଇଛନ୍ତି ହେଲା।
ହଁ।
ଭଡା ଦେଇ ଦେଇଛନ୍ତି, ଆଉ ତ ତାଙ୍କୁ ସିଏ ଆଉ ଆସିଲେ ରହିବେ କୋଉଠି? ଆଉ ସେ ସିଆଡେ ରହୁଥିଲେ ନା। ସାଡେ ସେ ଘର କରିଛନ୍ତି ସିଆଡେ ରହୁଛନ୍ତି, ଆଉ ଇଆଡେ ଭଡା ଲଗେଇ ଦେଇଛନ୍ତି, ସିଏ ଆମ ଏଇଠି ଆସିଲେ ରୁହନ୍ତି। ତ ଏଠି ଆସିଲ ସିଏ ମତେ କହୁଛନ୍ତି। ଆରେ ମୋର ବି ଜାଣିଆରେ ସେ ଏଠି ଆସିଲେ ମୋ ମମି ମତେ କହୁଛି କି ସିଏ ଏଠି ଆସିଲେ ତୁ ପଳେଇବୁ ମାମୁଁ ଘରକୁ ମୁଁ ତତେ ରଖେଇ ଦେବିନି ଏଠି।
ତୋ ଦେହର ବି ଆସେ।
ଆ ମୋ ଦେହରେ କିନ୍ତୁ ଏତେ ଡାହାଣୀ ରାଶି ନୁହଁ। ଚମକି ପଡେ ନହେଲେ ଆସେ, ହଁ ଆରାମ ଚମକି ପଡ଼େ, ଆଉ ଯଦି ଆସେ ମାନେ ମୁଁ ଜଣା ପଡିଯାଏ ମାନେ ମୁଣ୍ଡ ମୁଣ୍ଡ କଣ ହବ ଜର ଫର ପୁରା ହବ ଆଉ ହଁ ଆ ଆଉ ଯଦି ଯଦି ଇଏ ହେଇଥିବ ଥରେ ଆସିଥିଲେ ମାନେ ମୁଁ ତାକୁ କହୁଥିଲି ମାନେ ଗୋଟେ ଆଇଟେ ଆସଥିଲେ ଆମ ଘରକୁ ମୋ ଦେହକୁ। କ୍ୟାନସର ହେଇକି ଆଈ ମରି ଯାଇଛି, ମୁଁ ସବୁ କହିଲି ତ ମାନେ ମୋ ପୁଅ, ଝିଅ, ମୋ ପୁଅ ବୋହୁ, ଏମତି ଅଛନ୍ତି। ମୋର ବହୁତ ଲୋଭ ଅଛି। ମୁଁ ଏମିତି ମରିଗଲି ଏମିତି ହେ ଏଇ ଥରେ ଇଏ ସେଇ ଥରେ ଇଏ ହେଇଥିଲା। ଆସି ଯାଇଥିଲା ଆସିଗଲା ମୁଁ ଖଟ ଖରାଦିନ ରାତିରେ ଚ ଚୁଟି ଖୋଲା କରିକି ଛାତ ଉପରେ ଆମେ ଏମତି ବାଇଛୁ। ହଁ ଆମ କାହାକୁ ଦେଖା ଗଲାନି ମତେ ଦେଖା ଯାଉଛି।
ଭାଇ ତୁ ସବୁ ଜାଣି ପାରୁଥିଲୁ ମନ ଥିଲା ନା ଏରା ସବୁ ତତେ ଆଣ୍ଟି କହିଲେ।
ମ ମୁଁ ଖାଲି ଦେଖିଚିକି ମାନେ ମତେ ସିଏ ଡାକୁଥିଲା। ନାଲି ଟୋପା ଲଗେଇ, ସିନ୍ଦୂର ଲଗେଇ ମତେ ସିଏ ଡାକିଲା। ଡାକୁଛି ମୁଁ କିନ୍ତୁ ଘର ଲୋକଙ୍କୁ କହୁଛି ମୋ ମାଉସି ସେପଟରେ ବସିଥିଲା, ମୁଁ କହିଲି ଆଣ୍ଟି ଦେଖ ସେ ମତେ ସେ ମା ଡାକୁଛ ମୋ ଆଣ୍ଟି କହୁଛି ହେ କାଇଁ ଚିଲଉ ମନକୁ ବୁଝୁଉଛି କିଏ ନାଇଁ କିଛି ହବନି ଇଏ ସିଏ।
ସେଇଥି ପାଇଁ ଆଣ୍ଟି କହୁ
ତାପରେ, ତାପରେ ତାପ ପରେ ଏମିତି ଆମେ ଗଲୁ ତ ବାରିପଟକୁ ଯାଇଥିଲୁ, ତ ପଲେଇ ଆଇଚି ମୋ ଦେହକୁ ଆଉ। ମୁଁ ସେଇଠି ହିଁ ଯାଇକି ପଇଲି, ଏଥର ଗୁଣିଆ ମତେ ଆସିଲା ମୁଁ ମୋ ମାମୁଁ ମାନଙ୍କୁ କେତେ ଗୋଇଠା ବୋଇଠା ମାରିଛି।
ମାଡ ଖାଇଛନ୍ତି ମୋ ଠାରୁ।
ମୁଁ ଏଇଆ ତାପରେ ପିନ୍ଧୁଥିଲି ଡେଉଁରିଆ ଫେଉଁରିଆ ତାପରେ ଏମିତି ଆଉ ଏବେ କିଛି ନାଇଁ ସେଇ ଥରେ ତ ଆସିଥିଲା, ଏବେ ଖାଲି ଯୋଉ କିଛି କୁଆଡେ ଗଲେ ଏଁ ଡରେ ଜରଫର ହେଇଯାଏ ତାପରେ ଇଏ ଏମତି ଆଉ ଆଉ କ ଆଉ ଜରାଫର ବି ଆଉ ନାଇଁ ଏବେ। ହଁ କୁଆଡେ ଯାଉଛି ଘରେ ତ ସବୁବେଳେ।
ହଁ।
ଇଏ ଆମ କୁନମୁନ ବୋହୁତ ଡ଼ାହାଣିଆ ରାଶି ଇଏ
ମୁଁ ପା ମୁଁ ଡେଉଁରିଆ ପିନ୍ଧିଚି ହେଲା ଯୋ-ଯୋଉ ମୋ ଡେଉଁରିଆଟା ସିଏ କହିଥିଲା ଯଦି ନଷ୍ଟ ହେଇଯି ସେଟା ସେଟା ପୁରା କଳା ପଡିଯିବ ତାର ଯଦି କାମ ସରିଯିବ ସେ ପୁରା କଳା ଆପେ ଆପେ ପଡିଯିବ। ମୁଁ ପୁରା ଆପେ ଆପେ କଳା ପଡିଗଲା। ଆଉ ସେଟାକୁ କଣ କଲି ନା ରା ଯୋଉ କାମ ନୁହେଁ ଆଉ କାଢିଦେ ଥିଲି କାଇଁ ବେକାରେ ବେକରେ ପକେଇବି କାଢି ଦେଇଥିଲି ତାକୁ କଣ କରୁଥିଲ ଯେବେ ଦେଖୁଚି ନା ଯେ ବେ ଯେ ମାନେ ଆଗରୁ ଯେତେବେଳେ ପକେଇଥିଲି କେବେ ସେବେଠୁ କେବେ ବି ହେଇନଥିଲା ମତେ ଜର ହେଇନଥିଲା ମୁଁ କୋଉଠି ମୁଣ୍ଡ ପୁରା ଓଜ ହେଇନଥିଲା କେବେ ଡରି ନଥିଲି। ସେ ତାବିଜ ଟା କାଢିଲା ପରଠୁ ମୋ ଦେହ ଖାଲି ଖରାପ ହୋଉଚି ଖାଲି ମୋ ଜର ହୋଉଚି ଅ ଦୁ ଏତେ ବର୍ଷ ଖ ଗରମ ଦିନ ଆମ ଘର ପାଖରେ କାଏମା କାଏମାରୁ ସେଇଠି ଜଣେ ଝଡାଝଡି କରନ୍ତି ସିଏ ଦିଅନ୍ତି। ସିଏ ମତେ ମୋ ଭଉଣୀ କି ଛାଡ଼ିଥିଲେ ଟୁଇଁ ଦିଅରେ ଆସିଥିଲା। ଯୋଉ ହୋଉଚି ଭୂତ ସେ ପୁରା ମୁଣ୍ଡ ଘୁମେଇକି ପଡିବ ଇଏ କରିବ ପୁରା ତା ଦେହ ଭଲ ହେଲାନି କିଛି ନାହିଁ ଇଏ ତାର ଝାଡି ଥିଲେ ତାକୁ ଗୋଟେ ଦେଇଦିଅ ମତେ ବି ଗୋଟେ ଦେଇଥିଲେ। ସିଏ ଯୋଉ ହୋଉଚି ଆଉ ଗୋଟେ ସୋଲିନି ହେଲା ଏଁ ମାଉସୀ ଝିଅ ତାକୁ ବି କଣ କରିଚନ୍ ନା ଏମତି ଗୁଣିଆ ଆସିକି ଝାଡିଲେ ତା ଦେହ ତାକୁ ବି ଗୁଣିଆ ରାଣୀ କରିଦେଇଥିଲା ତାକୁ ଆ ଯାଇକି ଝାଡିଲେ ଇଏ କଲେ ମାନେ ସତ କଥା ଏରା ସବୁ ଅ ଛି।
ହୁଁ।
ସତ କଥା ସବୁ ଅଛି ସେଇଟା ତୁ କେମତି ଆଣ୍ଟିହେରିଆ ଡରିଲେନି ଇଏ ଯେମିତି ହୋଉଥିଲା?
ହାଲୋ।
ହାଲୋ।
ହାଲୋ।
ହୁଁ।
ଗୋଟେ ଗୋଟେ ଲୋକ ବିଶ୍ୱାସ କରୁଚନ୍ତି ଗୋଟ ଗୋଟେ ଲୋକ ବିଶ୍ୱାସ କରୁନାହାନ୍ତି।
ନା ନା ଏଇଟା ବିଶ୍ଵାସ ଆମ ଗାଁରେ ବା ଆମ ଗାଁ ରେ ଏବେ ଶୁଣିଚୁ ଶୁଣିଛୁ ଆମ ଗାଁରେ ଗୋଟେ ପୁଅଟେ ଆକ୍ସିଡେଣ୍ଟ ରେ ମରିଗଲା। ଏଇ ପୋଖରୀ ଗୁଳ ପାଖରେ ତାଙ୍କ ଘର ହେଲା। ସେଇ ତମ ଚିହ୍ନା ପରିଚୟ ଘର ତମର ବନ୍ଧୁବାନ୍ଧବ ନା ଆମ ଗାଁରେ?
ଆମ ବନ୍ଧୁବାନ୍ଧବ ବହୁତ ଇଏରେ ଅଛୁ ଆଁ।
ହଁ ସେଇ ତାଙ୍କରି ଘର ପାଖରେ ତୁ ଆସିନଥିବୁ କି ତାଙ୍କ ଘରୁକୁ? ସେଇ ପୋଖରୀ କୂଳରେ ଦେଖିନୁ ସେ ବାଟେ ଯୋଉ ଆସିଲାଳେ ଯୋଉଚି ତାଙ୍କ ଘର ତାଙ୍କ ପୁଅ କଁ କରୁଚି ନା ସେଇଠୁ ଆ ଇଏ ହେଇଗଲା ହେଲା। ଆକ୍ସିଡେଣ୍ଟ ରେ ମଦ ପିଇକି ଆକ୍ସିଡେଣ୍ଟ ରେ ମା ଆ ମରିଗଲା। ତା ପରେ କା ଦେହରେ ଗୋଟେ ଆସିକି କହିଲା, କହିଲା ମରିଗଲ ମୁଁ ମରିବାକୁ ଚାହୁଁନି ଏମିତି କଣ ହେଇଥିଲା।
ଉଁ ହୁଁ।
ରଖୁଚି ପରେ ଫୋନ କରୁଚି ଆଉ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଉଁ।